ହଁ।
ହ୍ୟାଲୋ
ହଁ ସାଙ୍ଗ କ'ଣ କରୁଛ?
କିଛି ନାହିଁ ଏଇ ବସିଛି ତମେ କ'ଣ କରୁଛ?
ମୁଁ ବି ବସିଛି ଆଉ। ଆଉ ଭଲ ଅଛ ସାଙ୍ଗ?
ହୁଁ ଭଲ ହ ଆଉ ତମେ ଖାଇସାରିଲନି?
ନା ମାଆ ରୋଷେଇ କରୁଛନ୍ତି ସରିଲେ ଖାଇବୁ ଆଉ। ଘରେ କେମିତି ଅଛନ୍ତି ମାଉସା, ମାଉସୀ?
ହଁ ବାପା, ମାଆ ବି ସବୁ ଭଲ ଅଛନ୍ତି।
କେତେବେଳେ ଖାଇବ ନା ଖାଇସାରିଲନି?
ଆଉ ତମ ତମର ସବୁ ଭଲ ଅଛନ୍ତି ନା?
ହଁ ଆମ ଘରେ ଭଲ ଅଛନ୍ତି ସମସ୍ତେ।
ଓହୋ ଆଚ୍ଛା। ଆଉ କୁଆଡ଼େ ପିକନିକ ଫିକନିକ ଯାଇନ ତମ ତମ ଫ୍ୟାମିଲି ସହ ପରିବାର ସହ।
ନାଁ ସାଙ୍ଗ ଆଗରୁ ତ ଯାଇଥିଲୁ ଆଉ। ଏବେ ଯୋଉ ଶୀତ ଦିନ ତ ଆସିଯିବ ଆଉ କିଛି ଦିନ ପରେ। ଆଉ ପୁଣି ଆଉଥରେ ଯିବା ବୁଲିବା ପାଇଁ ପିକନିକ ଟିକେ ଯିବା ଆଉ। ଆଉ
ୟା
ପିକନିକ ତ ମଣିଷ ଜୀବନର ଏକ ସ୍ମରଣୀୟ ଦିନ। ଆନନ୍ଦରେ ଭରି ରହିଯାଇଥାଏ ଆଉ।
ଆଚ୍ଛା।
ହଉ ମୁଁ ବି ବହୁତ ଥର ଯାଇଛି ମୋ ସାଙ୍ଗ ମାନଙ୍କ ସହ। ଆଉ ମୋର ପରିବାର ସହ ସ୍କୁଲ ତରଫରୁ ବି ବହୁତ ପିକନିକ ଯାଇଛି। ହଉ ଚାଲୁନ ଆମେ ଏବେ ସାଙ୍ଗ ହେଇକି ଯିବା ଆଉ ତମେ ଆସିବ ଆମେ ସାଙ୍ଗ ହେଇକି କିଛି ସାଙ୍ଗ ମାନଙ୍କ ସହିତ ମିଶିକରି ଗୋଟେ ଭଲ ଜାଗାକୁ ଯିବା ବୁଲା ବୁଲି କରିବା। ମଜାମସ୍ତି କରିବା।
ହୁଁ ଆଉ ଆରଥର ପିକନିକ ଯାଇଥିଲ। ଆର ଥର ପିକନିକ ଯାଇଥିଲ କ'ଣ କ'ଣ କରିଥିଲ ସେଠି?
ମୋ ସାଙ୍ଗ ପ୍ରଥମେ ଆମେ କିଛି ଦିନ ପୂର୍ବରୁ ଯିବା ପୂର୍ବରୁ ସବୁ ସାଙ୍ଗ ମାନ କଥାବାର୍ତ୍ତା ହେଇଥିଲୁ। ଏକ ସମସ୍ତେ କିଛି କିଛି ପଇସା ଆଦାୟ କରିକି ବସ ରେ ଯିବା ପାଇଁ କିଛି ପଇସା ବସ୍ ବାଲାଙ୍କୁ ଦେଇଥିଲୁ, ଆଉ ସକାଳୁ ସକାଳୁ ଉଠି ସମସ୍ତେ ବସ୍ ପାଖରେ ଯାଇକି ପହଞ୍ଚି ବସ୍ ରେ ପିକନିକ ଯିବା ସ୍ଥାନକୁ ଯାତ୍ରା କଲୁ। ଆଉ ଯାତ୍ରା ବହୁତ ବାଟ ଥିବାରୁ ନାଚ ଗୀତ ବସ୍ ରେ ସବୁ ମଜାମସ୍ତି କରିକି ଗଲୁ, ଯାହା ଫଳରେ କି ଆଉ ଯେତେ ଦୂର ବାଟ ହେଇଥିଲେ ବି କିଛି ଜଣା ପଡିଲା ନାହିଁ। ଆଉ ପ୍ରଥମେ ଯାଇକି ସେଠି ସେ ଜାଗାର ସୁନ୍ଦରତା ସବୁଜ ଜଙ୍ଗଲ ଗଛ ପତ୍ର ସବୁ ଅନୁଭବ କଲୁ ବହୁତ ଶାନ୍ତି ଲାଗିଲା ପୁରା ଏକାନ୍ତ ଜଙ୍ଗଲ ଭିତରେ ପଶୁ ପକ୍ଷୀଙ୍କ ଡାକରାରେ ପୁରା ପରିପୂର୍ଣ୍ଣ ହେଇଉଠୁଥାଏ। ସେ ଜଙ୍ଗଲ ବହୁତ ମଜା ଲାଗିଲା। ଆଉ ତାପରେ ସମସ୍ତେ ନିଜ ନିଜ କାମରେ ରୋଷେଇ କାମରେ ଟିକେ ସାହାଯ୍ୟ କଲେ ପନିପରିବା କାଟା କୁଟି ପାଣି ଅଣାଉଣି କରିକି ରୋଷେଇ କଲୁ। ତାପରେ କିଛି ସାଙ୍ଗ ମଧ୍ୟ ଖେଳାକୁଳି କଲେ ତାସ୍। କ୍ରିକେଟ ଆଉ ବଲ ଫଲ ନେଇଥାଉ ସବୁ ଖେଳିଲେ।
ହୁଁ। ।
ଆଉ ତାପରେ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କୁ ଡକାହକରା ହେଇକି ବସିକି ଖାଇଲୁ। ଖାଇସାରିକି କ୍ରିକେଟ ବଲ୍ ନେଇଥିଲୁ ଖେଳିଲୁ। ଖେଳି ସାରିକି ଆଉ ପାଖ ଆଖରେ ଯୋଉ ଝରଣା ନଦୀ ଫଦୀ ଥିଲା ସବୁଠିକି ଗଲୁ ଭଲ ଭଲ ଫଟୋ ଉଠେଇଲୁ। ଫଟ ଉଠେଇ ଉଠେଇ ସାରିକି, ତାପରେ ଯୋଉ ଜା ଯାଗାରେ ଆମେ ରୋଷେଇ କରୁଥିଲୁ ସେଠି କିଛି ଅପରିଷ୍କାର ଆବର୍ଜନା ଥିଲା ତାକୁ ସଫାସଫି କଲୁ। ସଫାସଫି କରି ସାରିକି ପୁଣି ଯୋଉ ବସ ରେ ଯାଇଥିଲୁ
ହଁ।
ସେ ବସ୍ ରେ ଆସିଲୁ। ପୁଣି ନାଚ ଗୀତ ଆରାମ କରିକି ଆସିଲୁ।
ଆମେ ବି ଆର ବର୍ଷ ଥରେ ଯାଇଥିଲୁ ସାଙ୍ଗ ମାନଙ୍କ ସହ ପିକ୍ନିକ୍।
ହଁ ସାଙ୍ଗ।
ଆମେ ବି ସେମିତିଆ ସକାଳୁ ବାହାରିନୁ ସେଇ ପାଞ୍ଚଟା ଛଅଟା ଭିତରେ ବାହାରିନୁ ଆମେ କାରରେ ଯାଇଥିନୁ। ଉଁ ଯୋଉ ଚାରି ଚ କାରେ ଯାଇଥିନୁ। ଗୋଟେ ଗଛ ମୂଳ ଦେଇକି ଜଙ୍ଗଲ ମାନେ ଏମତି ଭଲ ଜାଗା ଦେଇକି ଗଛ ଦେଖିକି ପାହାଡ଼ ତଳେ ସଫା ସୁୁତୁରା କରିଦେନୁ। ତାପରେ ସବୁ ମାନେ ଗାଡ଼ି ରେ ଗଲାବେଳେ ତ ଆମର ନାଚି ନାଚି ସମସ୍ତେ ଗୀତ ବଜେଇଦେନୁ କାରର। ଡ୍ୟାନ୍ସ ମାନେ ଯେମିତି ବସିକରି ନାଚି ନାଚି ଗନୁ ସମସ୍ତେ।
ହଁ ସାଙ୍ଗ।
ତାପରେ ହେଠି ପହଞ୍ଚିକି ସବୁ ସଫା ସଫା କରିଦେଇକି ସବୁ ଜିନିଷ ପତ୍ର ସବୁ ତଳକୁ ଆଣିନୁ। ଆଣିକିନା ତାପରେ ସବୁ ଚୁଲି ଫୁଲି ସବୁ ବନେଇନୁ। ଚୁଲିଫୁଲି ବନେଇକି ନିଆଁ ଫିଆଁ ଜଳେଇ ନିଆଁ ଜଳେଇକି ସବୁ ତାପରେ ବସ ଭାତ ଭାତ ଭାତ ସବୁ ବସେଇଦେନୁ। ଭାତ ବସେଇ ଦେଇକିନା ତାପରେ ସବୁ ପନିପରିବା ଆମେ ମିଶିକି ସମସ୍ତେ ଟିକେ କାଟିଦେନୁ ଆଉ।
କା ତାପରେ ଆମେ ଭାତ ତରକାରୀ ବସେଇ ଦେଇକି ବ ଇଣ୍ଟେକ୍ସ ବକ୍ସ ମାନେ ବଜେଇ ଦେଇକି ତାପରେ ସମସ୍ତେ ନାଚିଲେ ନାଚିଲେ ନାଚିଲେ ହେଇଗଲା ଭାତ ତରକାରୀ ଥକି ଯାଇଥିଲୁ ସବୁ ନା ନାଚି ନାଚି। ହଁ ତ ସମସ୍ତେ ତାପରେ ଆସିଲେ ବାଢା ବାଢି କରି ଆମେ ତାପରେ ଖାଇନୁ ସବୁ ଖାଇକିନା ଖାଇଗଲା ମ ତାପରେ
ତାପରେ ଖାଇକିନା ସବୁ ଉଠେଇକି ଅଁ ଫୋପାଡ଼ି ଦେଲୁ ସବୁ ଖଲି ଫଲି ତାପରେ ସବୁ ଗଲୁ ବାସନ୍ ଫାସନ୍ ମାଜିଦେଲୁ। ମାଜି ଦେଇକି ହେଇଠି ଗୋଟେ ଝରଣା ଟା ଟିକେ ମାନେ ଗଛ ପତ୍ର ବେଧେ ମ ଭଲ ଜାଗାଟା ଥିଲା ଝରଣା ଟା। ତ ଝରଣା ରୁ ଆମେ ଫଟ ଫଟ କେତେ ଉଠିଲୁ। ତ ଉଠିକିନା ଦି ସଞ୍ଜ ହେଲା। ସଞ୍ଜ ହେଲା ସେଠୁ ବାହାରିଲୁ ତାପରେ ଆସିକି ଘରେ ପହଞ୍ଚିନୁ। ଘରେ ପହଞ୍ଚିକି ତାପରେ ଏମିତି ସବୁ ଓହ୍ଲେଇଉଲା ସବୁ ଯୋଉଠୁ ନେଇଥିଲୁ ସବୁ ରଖି ରୁଖା ଦେଲୁ। ଆଉ କଣ ତାପରେ ଘରକୁ ଆସିଲୁ ଆଉ।
ହଁ ସାଙ୍ଗ ଆମେ ଏଥର ବି ସେଇଭଳି କରିବା। ତୁମେ ତୁମ ସାଙ୍ଗ ମାନଙ୍କୁ କହିଦବ। ମୁଁ ବି ମୋ ସାଙ୍ଗ ମାନଙ୍କୁ କହିବି। ସାଙ୍ଗ ହେଇକି କିଛି ପଇସା ଆଦାୟ କରିକି ଏଥର ଆହୁରି ଧୁମଧାମ୍ ସେ ଆମେ ପିକନିକ ବୁଲିବା ପାଇଁ ଯିବା। ଆଗେ ସବୁ ସାଙ୍ଗ ବସିକି ହଁ, ସବୁ ସାଙ୍ଗ ବସିକି ଭଲସେ ଚିନ୍ତା କରିବା କି ଯେ କୋଉ ଭଲ ଜାଗା ଗୋଟେ ବାଛିବା। ସେ ଭଲ ଜାଗାକୁ ଏକାଥରେ ଯିବା ସମସ୍ତେ। ଯିବା। ଆଉ ଭଲ ଭଲ ରୋଷେଇ କରିବା। ଭଲ ଭଲ ହଁ, ଜାଗା ବି ବୁଲିବା ଝରଣା ଥିବ ପାହାଡ ଥିବ। ଆଉ ବସ୍ ରେ ଗଲା ବେଳ କୁ ବି ସାଙ୍ଗରେ କିଛି ଗୀତ ଗାଇ ବା ଯୋଉ ଆମର ବକ୍ସ ଇଣ୍ଟେକ୍ସ ନେଇଯାଇଥିବା। ହଁ ବଟ୍ ଯିବା ସବୁ ଆଉ ରୋଷେଇ କରିବା ପାଇଁ ବି ସମସ୍ତେ ମିଳିମିଶ୍
ରୋଷେଇ କରିବାକୁ ଅସୁ ରୋଷେଇ କରିବାକୁ ବି ଅସୁବିଧା ହବନି ଏ ତେ ପିଲା ଯାଇଥିବା ସମସ୍ତେ ବାଟା ବାଟି କରିଦବା ମିଶିକିନା ଆଉ।
ହଁ ଆଉ କିଛି ଖେଳ ସାମଗ୍ରୀ ବି ନେଇଥିବା ଯାହାଫଳରେ ଆମର ଟାଇମ ପାସ୍ ହେଇଯିବ। ଖେଳରେ ରୋଷେଇ ହଉଥିବ ଏଆଡେ ଖେଳ ଚାଲିଥିବା ବହୁତ ମଜା ଲାଗିବ ସାଙ୍ଗ। ଆଉ ପାହାଡ ଝରଣା ରେ ବି ଗାଧୋଇବା। ଓ ସାଙ୍ଗରେ ଦି ଗାଧୋଇବା ଆଉ। ବସ୍ତ୍ର ସବୁ ନେଇକି ଯାଇଥିବା। ସେଠି ବି ଗାଧେଇକି ତାର ମଜା ନେଇପାରିବା। ଆଉ
ଟିକେ ଆ ଝରଣା ପାଣିରେ ଗାଧେଇବ ବହୁତ ମ ମଜା ଲାଗିବ ଏତେ ଗାଧେଇକି ଆସିବ ତାପରେ ଯୋଉ ଖାଇବା ଯୋଉ ଶାନ୍ତି।
ହଁ ସାଙ୍ଗ। ଆଉ ଏତିକି ଯୋଉ ବ ଜାଗାରେ ଆମେ କରୁଥିବା ରୋଷେଇ କରୁଥିବା କି ଯାହା କରୁଥିବା ତାକୁ ସଫା କରିଦେଇକି କରିଦବା କାହିଁକି ନା ଜଙ୍ଗଲ ପାହାଡର ଅ ଅଭେ ଅପରିଷ୍କାର କରିଦେଲାକୁ ଆମକୁ କୁ ପରିବେଶ କୁ ସୁରକ୍ଷା କ କରିବାର ଅଛି। ଆଉ ଅପରିଷ୍କାର କରିବାନି କାହିଁକି ନା
ଅବ୍, ଏଇଟା ଆମେ ଯାଇଛୁ ଆମେ ଯାଇଛୁ ଆମେ ଗୋଟେ ଯାଇଛୁ ବାହାର ଜାଗାକୁ ତ ସେଇଠି ଆମେ ଅଇଁଠା ଆବର୍ଜନା କରିକି ସବୁ ପଳେଇ ଆସିବା କି ନା। ହେଇଠି ଆଉଥରେ ଖାଇଖୁଆ ସାରିକି ସବୁ ସଫାସୁତୁରା କରିକି ପରିଷ୍କାର ଜାଗାଟାକୁ କରିଦେଇକି ତାପରେ ଆସିବା।
ହଁ ସାଙ୍ଗ ଆଉ କୁ ପ୍ରଥମେ ତ ଆମେ ସକାଳୁ ଉଠିକି ସମସ୍ତେ ଅ କଲରେ କଥା ହେଇକି ଗୋଟେ ଜାଗାରେ ଏକତ୍ରିତ ହବା। ବସ୍ କୁ ଡକେଇବା ବସ ରେ ବସିବା ଯେତିକି ଆମର ସବୁ ଜିନିଷ ସାମ ଗ୍ରୀ ଅଛି ସବୁ ବସ ରେ ଅ ରଖିବା ରଖି ସାରିଲା ପରେ ସମସ୍ତେ ବସ ରେ ବସିବା। କେ ଯେମତି ନଜ ରହିଯାଆନ୍ତି ସମସ୍ତେ ଏକାଥରେ ବସ୍ ରୁ ଛାଡିବା। ଆଉ କୋଉ ଜାଗାରେ ଟିକେ ରଖିକି ଜଳଖିଆ ଖାଇବା ଆମର ଡ୍ରାଇଭର ଭାଇ ତାଙ୍କୁ ବି ଜଳିଖିଆ ଖୋଇବା। ଖୁଏଇ ସାରିକି ତାପରେ ପୁଣି ଆମେ ବାହାରି ଯିବା ଆମ ଯାତ୍ରାରେ। ଆଉ ଯାତ୍ରାରେ ପହଞ୍ଚିଲା ପରେ ସେଠି ପ୍ରଥମେ ଜିନିଷ ସବୁ ଓଲ୍ହା ଓଲ୍ଲି କରି ଦେଇକି ଆଗେ କିଛି ସମୟ ସେଇ ଜଙ୍ଗଲକୁୁ ଭଲସେ ଦେଖିବା କୋଉଠି ରୋଷେଇ କରିବା କେମିତି କଣ କରିବା ପାଣି ସୁବିଧା ଅଛି କି ନାହିଁ। ଝରଣା ଫରଣା ଦେଖିକି ସେଇଠି ଭଲସେ ରୋଷେଇ କରିବା।
ଉଁ ଝରଣା ଜାଗା ଦେଖିକି ଗୋଟେ ଭୋଜିଟେ କରିବା।
ହଁ ସାଙ୍ଗ ଯେମିତି କିି କିଛି ଅସୁବିଧା ହବାର ନାହିଁ ଆଉ। ଛାଇ ଜାଗା ଦେଖିକି କରିବା। ବହୁତ କିଛି ମଜା ଲାଗିବ ସାଙ୍ଗ।
ହଁ ମଜା ତ ଲାଗିବ ନା ମାନେ ତମେ ତମ ସାଙ୍ଗ ନେଇକି ଆସିବ ମୁଁ ମୋ ସାଙ୍ଗକୁ ନେଇକି ଯିବି। ତ ସମସ୍ତେ ଯଦି ମିଶା ମିଶି ହେଇକି ଯୋଉ ଭୋଜି ଟା କରିବା ସେ ମଜା ଅଲଗା।
ହଁ ସାଙ୍ଗ ଶୀତ ଦିନରେ ବି ବହୁତ ଶାନ୍ତି ଲାଗିବ ପରି ପରିଷ୍କାର ପରିଚ୍ଛନ୍ନ ରହିଥିବ। ବଣ ଜଙ୍ଗଲ। ଆଉ ଶୀତ ଲାଗୁଥିବ ଶୀତ ବସ୍ତ୍ର ବି ପିନ୍ଧିକି ଯାଇଥିବା।
ଶୀତ ଦିନରେନ କରିବ ସେ ଭୋଜି ଟା ଭଲ ମଜା ଭଲ ଲାଗିବ।
ହଁ ସାଙ୍ଗ ଶୀତ ବସ୍ତ୍ର ସମସ୍ତେ ପିନ୍ଧିକି ଯାଇଥିବା ଶୀତ ଲାଗୁଥିବ ୟାଡେ କୋଉଠି ନିଆଁ ଜଳେଇିକି ସେକି ହଉଥିବା କିଛି ସାଙ୍ଗ। ସେ ରୋଷେଇ ପାଖରେ ବି ନିଆଁର ତାପ ପାଖରେ ବସିବାକୁ ଚାହୁଁଥିବେ ସମସ୍ତେ। ବଢିଆ ଲାଗିବ ସାଙ୍ଗ।
ହୁଁ।
ଆଉ ବା କି ରହିଲା ଅ ସବୁ ସାଙ୍ଗ ମାନଙ୍କୁ ଏକତ୍ରିତ କରିକି ବସିବା ଗୋଟେ ଦିନ। ସେଦିନ ସବୁ ଯୋଗାଯୋଗ କରିଦବା ସବୁ ସାଙ୍ଗ ମାନଙ୍କୁ କେତେ କିଏ କେତେ କଣ ପଇସା ଚାନ୍ଦ ଦବ। ଆଉ କୋଉ ଜାଗାକୁ ଯିବା ଏସବୁ ର ଆଲୋଚନା କରିଦବା।
ଚାନ୍ଦା କମ ଉଠେଇଲେ ବି ହେଇଯିବ ଯେ।
ହଁ।
ଚାନ୍ଦାରେ କଣ ଅଛି କମ ଲେଖା ଉଠେଇଲେ ସାଙ୍ଗ ଛୁଆ ହେବ ଶହେ ଦୁଇଶହ ଲେଖା ଦେଲେ ବି ଆରାମସେ ସେ ହବ।
ହଁ ସାଙ୍ଗ ଆଉ ଆଲୋଚନା କରିକି ଆରମ୍ଭ କରିବା ଆମର ପିକନିକ ଆଉ।
ହଉ ତାହେଲେ।
ହଉ ତାହେଲେ ତୁମେ ବି ତୁମ ସାଙ୍ଗ ମାନଙ୍କୁ ସମସ୍ତଙ୍କୁ ଜଣେଇଦବ ମୁଁ ବି ମୋ ସାଙ୍ଗ ମା ନଙ୍କୁ ଜଣେଇ ଦଉଚି।
ହଉ ସାଙ୍ଗ ଆ ରହୁଚି ସାଙ୍ଗ ତାହେଲେ।
ହଁ।